ହ।
ହ୍ୟାଲୋ।
ହଁ କଣ କରୁଛନ୍ତି? କଣ କହିଲେ?
ଓହୋ, ନାଇଁଁ ଏମିତି ବସିଥିଲି।
ହୁଁ ହୁଁ ଆଜି ବାରରେ କଣ ରୋଷେଇ ହେଇଛି?
ଆଜି ଚିକେନ ହେଇଛି
ଉୁଁ ହୁଁ କେମିତି କଣ ଚିକେନ କଲ ରୋଷେଇ ଆଜି?
ଆଜି ଟିକେ ନୂଆ ଷ୍ଟାଇଲର ବଟର ଚିକେନ ଘର ବି ବଟର ଚିକେନ ହେଇଥିଲା।
ଓହୋ ତାହେଲେ ଭଲ ଲାଗିଥିବ ତ କେମିତି ଟିକେ କହୁନାହାନ୍ତି କେମିତି କଣ କଲେ?
ହଁ କହୁଛି ନିଶ୍ଚୟ ଆଁ ତାକୁ ଚିକେନ କୁ ଭଲ ଭାବରେ ଧୋଇକି ତାକୁ ଲେମ୍ବୁ ଟିକେ ଚିପୁଡି ଦବ ତା ସହିତ ଆଉ ଲୁଣ ଆଉ ହଳଦୀ ଗୋଳେଇଛି ତାକୁ
ଯୋଉ ଲେମ୍ବୁ ମା ଆମେ ଚିପୁଡି ବା ଖଟା ଲାଗିବନି ଚିକେନଟା।
ନା ନା କିଛି ହବନି ଅଳ୍ପ ସ୍ଲାଇଟିଲି ମାନେ ଟିକେ କିଛି ନୁହଁ ଗୋଟେ ପୁରା ଚିପୁଡି ଦେଲେ ତ ସେ ଖଟା ଲାଗିବ ଆଉ ଅଳ୍ପ ପ ତାକୁ ପନ୍ଦର ମିନିଟ ଭଳିଆ ଗୋଟେ ଜାଗାରେ ଘୋଡ଼େଇକି ରଖିଦେବେ। ତାପରେ ଅଦା ରସୁଣ ତାକୁ ଗ୍ରାଇଣ୍ଡିଙ୍ଗ କରିଥିବେ। ହେଲା ତାପରେ ପିଆଜ ଆଉ ରସୁଣ କିଛି ରସୁଣ ଏଥିରେ ପ କେଇବେ ଆଉ କିଛି ରସୁଣ ରଖିଥିବେ ଗ୍ରାଇଣ୍ଡି କରିବା ପାଇଁ ପିଆଜ ରସୁଣ ଆଉ ବିଲାତି ଆଉ କାଜୁ ଆକୁ ତେଲରେ ଭାଜି ଦେବେ
ଭାଜିକି ତାପରେ ତାକୁ ବି ଗ୍ରାଇଣ୍ଡିଙ୍ଗ କରିବେ କିଛି ସମୟ ପରେ ଥଣ୍ଡା ହେଲା ପରେ କରିବେ କାହିଁକିନା ଗରମ ହେଲେ ଗ୍ରାଇଣ୍ଡିଙ୍ଗ